ହ୍ୟାଲୋ ଜୟ ଜଗନ୍ନାଥ ବନ୍ଧୁ ଜୟ ଜଗନ୍ନାଥ ବନ୍ଧୁ। ଆଉ ବନ୍ଧୁ ଆପଣ ଧାନ ଯୋଉ ତଳି ପକେଇଲେଣି ତମର ଏପଟ ତ ତଳି ପକା ହେଲାଣି।
ଏବେ ତ ଆମର ଚାଷ ଚାଲିଛି ଏବେ ତ ପାଣି ଆମର ଯେହେତୁ ଅଭାବ ଥିଲା ଏବେ ତ ବର୍ଷା ପାଗ ଚାଲିଚି ତ ପାଣି ଆମର ଟିକେ ଅଭାବ ଥିଲା। ଏବେ ବର୍ଷା ଚାଲିଲାଠୁ ଏବେ ଆମର ଚାଷ ଆରମ୍ଭ ହେଇଯିବ ଆଉ। ଆଉ ବନ୍ଧୁ ଆପଣଙ୍କର ଯୋଉ ସବୁ ବ୍ୟବସାୟ ଚାଲିଥିଲା କଣ କୁହନ୍ତୁ। ଆପଣ ଯୋଉ ସବୁ ଘାସ ଫାସ କାଟିକି ନେଇକି ଆମର ଯୋଉ ଗାଈ ମାନଙ୍କୁ ଖାଦ୍ୟ ଦଉଥିଲେ। କିମ୍ବା ଆପଣ ଯୋଉ ଆପଣ ଯୋଉ ଘୁ ଘୁସୁରୀ ଫୁସିରି ସବୁ ଯୋଉ ସବୁ ବ୍ୟବସାୟ କରିଥିଲେ ସେ ସବୁ ଏବେ ଚାଲୁଚି ନା ଚାଲୁନି।
ଆଜ୍ଞା ଆଜ୍ଞା ଭଲ ବେପାର ଯୋଉ କରୁଥିଲି ମୁଁ ସେଠା ଚାଲୁଛି ଆଜି ଯାଇକି ମୁଁ ରଖିଚି। କଥା ରେ ଅଛି ଖଟିଲେ ସିନା ଖାଇବ ବୁଝିଲ ନା। ନ ଖଟିଲେ କିଏ ଦବ?
ମହତ ପୂର୍ଣ୍ଣ କାମ କରୁଚନ୍ତି ପଶୁ ପକ୍ଷୀଙ୍କର ସେବା କ ଖାଲି ପଶୁ ପକ୍ଷୀ ମାନଙ୍କୁ ରଖୁଛନ୍ତି ତାଙ୍କୁ ଖାଦ୍ୟ ଯୋଗଉଚନ୍ତି। ତାଙ୍କୁ ତାଙ୍କର ବହୁତୁ ଭଲ ଭାବରେ ଯତ୍ନ ନଉଚନ୍ତି।
ହୁଁ।
ଆପଣଙ୍କୁ ବହୁତ ଭଲରେ ରଖନ୍ତୁ।
ଶୁଣନ୍ତୁ ଆମର ଯୋଉ ଚାଷ କରୁଚୁ ବୁଝିଲେ ନା।
ଆଜ୍ଞା।
ଯୋଉ ଚାଷଟି କରୁଚି ଆମର ଧାନ ହେଲେ ତଳି ପକା ହଉଚି କାହିଁକିନା ଖେଳୁଆ କରାହଉଚି ବୁଝିଲେ ନା। ଆଉ ଘାସ ତ ଆପଣ ଜାଣିଥିବେ ପ୍ରଥମେ ପ୍ରଥମେ ଯୋଉ ବର୍ଷାଟି ହେଇଚି।
ହୁଁ।
ବିଲ ଯାଙ୍କ ଆମର ଘାସ ଚାରିଆଡେ ବୁଝିଲେ ନା।
ଆଉ କିଏ ହଲ ଧରିବ।
ବୁଝିପାରୁଛନ୍ତି ତ ଆମର ଯୋଉ ଦା ଅଛି। କିଛି ଆମେ ଦା ରେ କାଟିକି ତାକୁ ଗଈକି ଖାଦ୍ୟ ରୂପେ ବ୍ୟବହାର କରାଯାଉଛି। ଗାଈକୁ ଖାଦ୍ୟ ଦିଆ ହ। ବୁଝିଲେ ନା ସେ ଘାସ ଗୁଡିକକୁ ଯାହା ଫଳରେ ଆମ ଗାଈ ଗୁଡିକ। ଭଲ ମାତ୍ରାରେ କ୍ଷୀ କ୍ଷୀର ଉତ୍ପାଦନ ହଉ ବୁଝିଲେ କ୍ଷୀର ନେଇ ଆଜ୍ଞା ଆମେ ଆମର ଗ୍ରାମରେ ବିକ୍ରି କରୁ ବୁଝିଲେ ନା ସେଥିରୁ ବି ଆମର ପଇସା ଉତ୍ପାଦନ କରୁ। ଆଉ ଆମର ରହିଲା ବାକି ଧାନ। ଧାନରେ ଏଇନା ତ ଆମର ଲଙ୍ଗଳ ଦ୍ଵାରା ଆମେ ଚାଷ କରିଛୁ ବଳଦ ଚାରିଦି ରଖିଛୁ ବୁଝିଲେ ନା।
ଆଜ୍ଞା ବନ୍ଧୁ।
ବଳଦ ଚାରିଟି ରଖିଛି ତାକୁ ଲଙ୍ଗଳ ପକେଇକି ଚାଷ କରୁଚି ଡେଲି। ଯାଇଁକି ସକାଳୁ କାହିଁକିନା ବର୍ଷା ଟି ହଉ ବର୍ଷା ପାଗରେ ଏଁ ଚାଷ କରିବାକୁ ବହୁତ ମଜା ଲା
ଆଜ୍ଞା ନିଶ୍ଚିନ୍ତ ନିଶ୍ଚିନ୍ତ ହୁଅନ୍ତୁ।
ହୁଁ ମଜା ଲାଗୁଚି ଚାଷଟି କରୁ କି ଏଇନେ ଖେଳୁଆ କରାଯାଉଛି କାହିଁକି ନା ଖେଳୁଆ କରିଦେଲେ।
କ ହାତରେ କରୁଛନ୍ତି ନା ଆପଣ ନିଜେ କରୁଚନ୍ତି ନା କିଛି ଲୋକଙ୍କ ମାଧ୍ୟମ କ କରା
ନା ନା ଶୁଣନ୍ତୁ ମୋ ବିଲ ମୁଁ ନିଜେ ହାତରେ କରିଦିଏ ଦି ଖଣ୍ଡ। ଆଉ ଯୋଉ ଆଠ ଦଶ ଖଣ୍ଡ ବିଲ ମୋର ରହିଲା ତାଙ୍କୁ ମୁଲିଆ କରିଦିଏ। କାହିଁକି ନା ମୁଁ ପାରେ ନାହିଁ କାହିଁକି ନା ଦିଟା ବିଲ କରିସାରିଲା ପରେ।
ମର ଏତେ ବିଲ ଅଛି ଏତେ ଜମି ଅଛି ତ ଆପଣ। ବହୁତୁ ମୁଣ୍ଡ ଉପରେ ଆପଣଙ୍କର ବହୁତୁ ବୋଝ ରହୁଥିବ ଆପଣଙ୍କୁ ବହୁତ ଭାରି ଲାଗୁଥିବ। ବନ୍ଧୁ ଆପଣ ସବୁ ଯୋଉ ସୁ ସବୁ ମାନେ ଜମି ରଖିଛନ୍ତି ମାନେ ସେ ସବୁ ଆପଣ ରଖିଛ ଆପଣ କରିଥିଲେ। ନା ଆପଣଙ୍କର ବାପା କରିଥିଲେ ନା ଆପଣଙ୍କର ବାପାଙ୍କର ବାପା କରିଥିଲେ କିମ୍ବା ଆପଣଙ୍କ ଜେଜେବାପା। ନା ସେ ଅମଳରୁ ସବୁ ଥିଲା ନା ଏବେ ଆ
ନା ନା ଆଜ୍ଞା ଆଜ୍ଞା ଶୁଣନ୍ତୁ ନା ନା। ଏଟା ଆମ ବାପା ଅଜା ଜେଜେ ଅମଳଙ୍କର ସମ୍ପତ୍ତି ବୁଝିଲେ ନା ଆମ।
ଆଜ୍ଞା ଆଜ୍ଞା ଆପଣ ଏ ଆପଣ ଏବେ ଭୋଗ କରୁଛନ୍ତି ଆଉ।
ଆଜ୍ଞା ଆମେ ଏବେ ଭୋଗ କରୁଛୁ ଶୁଣନ୍ତୁ ଆମେ ଏଇନେ ଖେଳୁଆ କରି ଚାଲିଛୁ।
ଆପଣ ବିବାହ କରୁଛନ୍ତି।
ଆଜ୍ଞା ଆଜ୍ଞା ବିବାହ କରିଚନ୍ତି ଆମର ତିନୋଟି ଝିଅ ବୁଝିଲେ ନା।
ଆଜ୍ଞା- ଆଜ୍ଞା।
ଝିଅ ମୁଣ୍ଡ ଉପରେ ଭାରି ବୋଝ ଉପରେ ନଳିତା ବିଡା ଭଳିଆ ଲାଗୁଚି ଆମକୁ ବୁଝିଲେ ନା।
କିଏ? ବୋଝ ନୁହଁ ମୋ ବନ୍ଧୁ ଏତେ ଜମି ଅଛି ଅ ଆପଣଙ୍କର ଆଉ ବୋଝ କଣ ତିନି ଝିଅଙ୍କ ବିବାହ ତ ବହୁତ୍ ଆପଣ ଅ -ଧୁମ୍ ଧାମ୍ ରେ କରିପାରିବେ ଯାହା ଜଣା ପଡୁଚି ଆପଣଙ୍କୁ
ଯାହା କହୁଚନ୍ତି ଆପ୍ ଆପଣ ଯଉ ଜମି ବିକା କଥା କହୁଚନ୍ତି ତେଣୁ ଜମି ବିକିଲେ ବାହାଘର କଲେ ଆମ ଲାଭ କଣ। ବୁଝିଲେ ନା କାହିଁକି ନା ଆମ ବାପା, ଅଜା ଚ-ପୌତ୍ରିକ ସମ୍ପତ୍ତି ଏଟା। ଆମେ ଯଦି ବିକି ଦଉଚୁ ଆମେ ଆଗକୁ ଖାଇବାକୁ ପାଇବୁ ନାହିଁ ବୁଝିଲେ ନା।
ହଁ ସେଟା ତ ବୁଝୁଚି ବନ୍ଧୁ ହେଲେ ଯାହା ହେଲେ ବି ଝିଅ ବାହାଘର ଜାଣିଥିବେ ଆପଣ ମୁଣ୍ଡ ଉପରେ କଉ ପରିକା ବୋଝ।
ତ-ସେଥିପାଇଁ ବାଧ୍ୟ ବାଧ୍ୟତାରେ ଆପଣ ତ ସେ ପକ୍ଷ ନବାକୁ ପଡ଼ିବ ଏମିତି ବି କିଛି ଲୋକ ଅଛ ଯଦି ଯାହାଙ୍କ ପାଖରେ ପଇସା ଥାଇକି ବି ସେ ବାଧ୍ୟ ହେଇକି ଜମି ବାଡ଼ି ବିକୁଚନ୍ତି କଣ ପାଇଁ କି ତାଙ୍କ ତାଙ୍କର ଝିଅ ଖୁସି ଦେଖିବା ପାଇଁ ତାଙ୍କ ଝିଅ ଯଉ ପର ଘରକୁ ଯିବେ ସେ କେବେ ଯେମିତି ଅନୁଭବ ନ କରନ୍ତୁ କି ତାଙ୍କ ବାପାଙ୍କ ପାଇଁ କିଛି କମ୍ କରିଚି।
ଆଜ୍ଞା- ଆଜ୍ଞା-ଆଜ୍ଞା ଆପଣ ଯାହା କହୁଚନ୍ତି ମୁଁ ଠିକ୍ ବୁଝିପାରୁଚି ଯେ କିନ୍ତୁ ତଥାପି ବି ଆମେ ଯଉ ବିଲ ଚାଷ କରୁଚୁ ଆମେ ମୁଁ ଛୋଟବେଳୁ ବିଲ ଧାନ ଚାଷ କରୁଚି ଆପଣ ତ ଜାଣିଥିବେ ଆପଣ ଯାଇକି ବାହାରେ ଫରେନ୍ ରେ ରହିଲେ ବୁଝିଲେ ନା ବିଦେଶରେ ରହିଲେ। ତୁ ଗ୍ରାମକୁ ଆଇଲେ ସିନା ଜାଣିବେ ମୁଁ ଛୋଟ ବେଳୁ ଚାଷ କରୁଚି ଆଁ- ମୁଁ ସିନା ମାଟ୍ରିକି ଫେଲ୍ ହେଇଗଲି ବୋଲି ଆପଣ ବାହାରକୁ ପାସ୍ କୁହନ୍ତୁ ଆ-ମୁଁ ସିନା ମା -କୁହନ୍ତୁ - କୁହନ୍ତୁ
ମୋର ତ ଝିଅ ନାହାନ୍ତି ତ ମୋର ଗୋଟିଏ ତ ପୁଅ ତ ସେଇ ପୁଅର ବାହାଘରଟି ମୁଁ ଭାବିଚି ବହୁତ୍ ଧୁମଧାମ୍ ରେ କହିବି କି ଝିଅ ହୁଁ ମାନେ କଥା କଣ କି ବନ୍ଧୁ କହିଲେ ମୋ ପୁଅ ଯଉ ଝିଅ ବାଛିଚି ତା ଜୀବନ ସାଥୀ ରୂପେ ତାଙ୍କର ମୁଁ ମୋ ପୁଅକୁ ବି ଆଗୁରୁ କହିଥିଲି କି ପୁଅ ଦେଖ୍ ତୁ ଯାହା କରୁଚୁ କର୍ ଆମକୁ ଗୋଟେ ଭ-ଘରର ଭଲ ବହୂ ଟିଏ ଥିବ ଦରକାର୍ ଯାହାର କି ସମ୍ମାନ ଥିବ ଯିଏ କି ବାପା ମାଙ୍କୁ ଭଲ କଥା କହି ପାରୁଥିବ ତାଙ୍କର ସେବା କରିପାରୁଥିବ
ଆଜ୍ଞା- ଆଜ୍ଞା।
ଆମକୁ ବନ୍ଧୁ ପଇସା ଦରକାର ନାହିଁ ବାସ୍ ଭଲ ଝିଅ ଟିଏ ଥିବା ଦରକାର୍ ଗରିବ ଘର ଝିଅଟେ ଦରକାର୍ ଆମକୁ ତ ମୋ ପୁଅ ସେଇ ସାଥୀଟେ ବାଛିଚି ଯେହେତୁ ତ ତାଙ୍କ ଘ- ସେ ଝିଅର ବାପା ନାହାନ୍ତି ଯେହେତୁ ମା ଅଛନ୍ତି ଆମେ ସହାୟତା କରୁଚୁ। ଆମେ ତାଙ୍କୁ କହିଲୁ କି ତାଙ୍କ ତରଫ୍ ରୁ ସେ କିଛି ବି ମାନେ କ୍ଷତି କରାଇବେନି କି କିଛି ବି ମୂଲ୍ୟ ଆମକୁ ଦେବେନି ସିଏ।
ଆଜ୍ଞା-ଆଜ୍ଞା ମୁଁ ବୁଝିପାରୁଚି ଆପଣ ଯାହା କହୁଚନ୍ତି।
ଆଜ୍ଞା ଆମେ କରେଇବୁ ତ ସେଇ ପଦକ୍ଷେପ ଆମେ ନେଇଚୁ ଦେଖାଯାଉ କଣ ହଉଚି।
ଶୁଣନ୍ତୁ ଆପଣ ଶୁଣନ୍ତୁ ଆପଣ ଆପ ଆପଣଙ୍କ କତିରେ କଣ ପଇସା ଅଭାବ କାହିଁକି ନା ଆପଣ ଏତେ ବଡ଼ ଚାକ ଚାକିରୀ କରିଛନ୍ତି ବୁଝିଲେ ନା କାହିଁକି ନା ଆମେ ଆମ ଆମ ସାଙ୍ଗରେ ଆପଣ ପଢୁଥିଲେ ଆପଣଙ୍କର ପାଠ ଭଲ ହଉଥିଲା। ସେଥିପାଇଁ ଆପଣ ବାହାର ବିଦେଶକୁ ପଳେଇଲେ ଚାକିରୀ କରିବା ପାଇଁ ଆମର ସିନା ଆମେ ପାଠ ପଢ଼ି ପାଇଲୁନୁ ଚାଷ କଲୁ। କିନ୍ତୁ ଆମ କତିରେ ବି ପଇସା କମ ନୁହନ୍ତି ଭାବନ୍ତୁ ନାହିଁ। ଆମେ ବି ଝିଅ ତିନିଟା ବାହାଘର କରିପାରିବୁ ବୁଝିଲେ ନା।
ନାଇଁ ବ ଭାବିନି ଆଜ୍ଞା ବନ୍ଧୁ ଭାବିଛି ସେମିତି କେବେ ଭାବିନି ଆମେ ତ ବା ଆମେ ତ ବାସ୍ ଖାଲି ଏମିତି ପଇସା ଇନ୍ ପଇସା ରୋଜଗାର କରିଦଉଛୁ। ଆପଣ ତ ଖଟୁଛନ୍ତି ଆପଣ ତ ନିଜ ହାତରେ ସେ ସବୁ ଜାଣୁଚି ରୋଜଗାର କରୁଛନ୍ତି ଆପଣ ଜାଣିଛନ୍ତି କଷ୍ଟ ଟା କଣ ତ ସେଥି ପାଇଁ ଆମେ କହୁଛୁ କି କଷ୍ଟର ମୂଲ୍ୟ ଯିଏ କଷ୍ଟ ଯିଏ କରିଛି ତାର ମୂଲ୍ୟ ସେ ଜାଣିଛି ଆମର କ କଥାରେ ଅଛି ବନ୍ଧୁ ଆପଣ ଜାଣିଥିବେ
ଆଜ୍ଞା କୁହନ୍ତୁ ଆପଣ ପୁଅ ବାହାଘର କେବେ କରଛନ୍ତି?
ଆମ ପୁଅର ବାହାଘର ଏଇ ଏବେ ତ ଆଉ ବାହାଘର ଅ ତାରିଖ ନାହିଁ ତ ଆମେ ଆର ମାସ ଆଡକୁ କରିବୁ ଆଉ। ଆଜ୍ଞା ବନ୍ଧୁ ଆପଣଙ୍କ ଘରକୁ କ ଆମର ଯାହାକି ଚିଠି ପତ୍ର ତ ଇଏରେ ପଠେଇବି ଆପଣଙ୍କୁ ନିମନ୍ତ୍ରଣ କରିବାକୁ ତ ଆପଣ ନିଶ୍ଚିନ୍ତ କି ମୋ ପୁଅର ବିବାହ ଅ ବନ୍ଧନରେ ବାନ୍ଧି ହଉ ଚି ଯେହେତୁ ଆପଣ ଆସିକି ଯୋଗଦାନ ଦେବେ ବନ୍ଧୁ।
ଆଜ୍ଞା ଆଜ୍ଞା ଏଇଟା ଶୁଣନ୍ତୁ ଆପଣଙ୍କ ପୁଅ କିଏ ଆଉ ମୋ ପୁଅ କିଏ? ମୁଁ ନିଶ୍ଚିନ୍ତ ଯାଇଁ ଆପଣଙ୍କ ଘରେ ପହଞ୍ଚିବି ବୁଝିଲେ ନା।
ଆଜ୍ଞା ବନ୍ଧୁ ଧନ୍ୟବାଦ ବନ୍ ଆଉ ନିଶ୍ଚୟ ଆସିକି ଯୋଗଦାନ ଦେବେ ଯାହା ଫଳରେ ମୁଁ ବହୁତ ଖୁସି ଅନୁଭୂତି କରିବି।
ଆଜ୍ଞା ଆଜ୍ଞ।
ଆଜ୍ଞା।
ଆଉ ଶୁଣନ୍ତୁ ଆପଣଙ୍କ ପୁଅ ବାହାଘର ଯୋଉ ଦିନ ତା ପୂର୍ବ ଦିନ ରା ତିରେ ମତେ ଟିକେ ଚିଠି ଲେଖିଦେବେ ବୁଝିଲ ନା।
ନିଶ୍ଚିନ୍ତ ବନ୍ଧୁ ନିଶ୍ଚିନ୍ତ।
ଲେଖିଦେଲେ କାହିଁକି ନା ଆମର ଏଠି ମୁଁ ପୋଟଳ ଏବଂ ବାଇଗଣ, ଟମାଟର ଭେଣ୍ଡି ଚାଷ ଅଧିକ ମାତ୍ରାରେ କରିଛି ଉତ୍ପାଦନ ହେଇଛି ବୁଝିଲେ ନା। ମୁଁ କିଛି ଆପଣଙ୍କୁ ଶଗଡ଼ ଦ୍ଵାରା ଆପଣଙ୍କ ଗ୍ରାମକୁ ପଠେଇଦେବି ବୁଝିଲେ ନା।
ଆଜ୍ଞା ନିଶ୍ଚିନ୍ତ ବନ୍ଧୁ ମୁଁ ତ ବହୁତ ବହୁତ୍।
ଯାହା ଫଳରେ ଆପ
ଯାହା ଫଳରେ କି ଆମକୁ ଶୁ ଦେଶୀ ଖାଦ୍ୟ ମିଳିବ ଯ ଯୋଉଟା ଆପଣ ନିଜେ ବନେଇଥିବା ଆଜି ତ ଆଜିକାଲି ତ ବନ୍ଧୁ ଆପଣ ଜାଣିଥିବେ ସବୁ ରାସାୟନିକ ପନିପରିବା ବାହାରିଲାଣି ଯାହା ଦ୍ଵାରା କି ସରକାର ବହୁତ୍ ଜଲଦି ସବୁ ବଢେଇ ଦଉଛନ୍ତି। ସେ ସବୁ ଯାହା ଖାଇଲେ ତ ଦେହ ପାଇଁ ଖରାପ୍।
ଆଜ୍ଞା।
ହୁଁ।
ଆଉ ଶୁଣନ୍ତୁ ଆପଣ ଙ୍କ ବାହାଘର ସଇଲା ପରେ ଆପଣ ଆମ ଗ୍ରାମକୁ କେବେ ବୁଲିବାକୁ ଆସନ୍ତୁ। ବୁଝିଲେ ନା। ଆପଣ ଦେଖିବେ ଆପଣ ଦେଖିବେ ଆମେ କେମିତି ସ୍ଵଚ୍ଛ
ଗ୍ରାମକୁ ନିଶ୍ଚିନ୍ତ ଯିବି।
ଆଜ୍ଞା। ଆସିବେ ଦେଖିବେ ଆମେ କେମିତି ପ୍ରାକୃତିକ ପଦାର୍ଥ ଦ୍ଵାରା ଫସଲ ପଳଉଚୁ। ଆପଣ ଦେଖିପାରିବେ। ଆମେ ସାର କିମ୍ବା କେମିକାଲ୍ କିଛି ଦଉନାହୁଁ। ଗଛ ଏବଂ ସୁସ୍ ସୁସ୍ଥ ସବଳ ହଉଚି। ଏକଦମ୍ ପୁରା ଫ୍ରେଶ୍ ଏବଂ ସ୍ବଚ୍ଛ ଫଳ। ବୁଝିଲେ ନା? ଆପଣ ଥରେ ଖାଆନ୍ତୁ, ଖାଇବେ ଆ ଆସିକି ଆମ ଘରେ ଦେଖିବେ କେମିତିଆ ସ୍ଵାଦ ଲାଗୁଛି।
ଆଜ୍ଞା ନିଶ୍ଚିନ୍ତ ଭାବେ ନିଶ୍ଚିନ୍ତ ଆଜ୍ଞା।
ଆଉ ଶୁଣନ୍ତୁ ଗୋଟେ କାମ କରନ୍ତୁ ଆପଣ ଉଁ ଝିଅ ଆପଣ ଙ୍କ ପୁଅ କଣ କରୁଚି ଟିକେ କହିବେ।
ବନ୍ଧୁ ଆମ ପୁଅ ଅଛି ଏଠି କୋଉଠି କହିଲେ ଆମର ଯୋଉ ଆପଣ ଜାଣିଥିବେ ଏଇ ଆମର ଆଖ ପାଖରେ ଗୋଟେ ଚାଲିଛି ଏବେ ଆମର କିଛି ରାସ୍ତା କାମ। ଆଜ୍ଞା ତ । ଆଜ୍ଞା ଆଜ୍ଞା। ଏଇ ଯୋଉ ଆମର କାମ ସବୁ ଚାଲିଚି ସେ କାମରେ ସିଏ ଅଛି ଆମର ବୁଝାବୁଝି କରୁଚି। ତ ସେ କାମର ଅ ମାନେ ମୁଖିଆ ସିଏ ସାଜିଚି।
ଶୁଣନ୍ତୁ ଆପଣଙ୍କ ପୁଅକୁ ମୁଁ ଛୋଟ ବେଳେ ଦେଖିଥିଲି ଗୁଲୁଗୁଲିଆଟେ ହେଇଥିଲା। ଏବେ ସେ ତ ବଡ ହେଇସାରିବଣି ନାଇଁ। ବାହାଘର ହଉଚି। ସିଏ ଏଇନା ଦେଖିବାକୁ କେମିତିଆ ଦେଖା ଯାଉଚି?
ନାଇଁ ବନ୍ଧୁ ସିଏ ଏବେ ବହୁତୁ ଭଲ ଦେଖା ଯାଉଚି। ଆଜ୍ଞା ବନ୍ଧୁ ହଉ ଆପଣ ଏବେ ରଖନ୍ତୁ। ମୁଁ ଯାଉଚି ସିଆଡେ ବାହାଘର ପାଇଁ କିଛି ବନ୍ଦୋବ୍ୟସ୍ତ କରିବୁ। କିଛି କଥାବାର୍ତ୍ତା ହବୁ। ଆମେ ପରେ କଥା ହବା, ବା ବିବାହରେ ଦେଖାଯି
ନମସ୍କାର ରହିଲି ଆଜ୍ଞା।
ନମସ୍କାର ନମସ୍କାର।